ହାଲୋ।
ହାପି ରଜ ମ୍ୟାଡ଼ାମ।
ଆଜ୍ଞା ହାପି ରଜ।
ଆଜ୍ଞା ଆପଣ ଏବେ ଆଜ୍ଞା ଆପଣ ଏବେ କଣ କରୁଛନ୍ତି?
ନାଇଁ ଖିଆପିଆ ସବୁ ସରିଲା ଟିକେ ରେଷ୍ଟ ନେଉଛ ଆଉ।
ଆଜ୍ଞା ତ ଆଜି ତ ରଜ କଣ କିଛି ସ୍ପେଶାଲ ହେଇଛି କେମିତି କଣ?
ହଁ ଆଜି ସକାଳୁ ଟିକେ ଉଠିକିରି ଫାଷ୍ଟ୍ କାମ ସବୁ ସାରିଲୁ ତାପରେ ଟିକେ ପଲିସ୍ ଆଉ ଅଳତା ଫଳତା ଲଗା ହେଲା ତାପରେ ପୋଡ ପିଠା ଖିଆ ହେଲା ଚାହା ପିଆ ହେଲା। ଦେନ୍ ଆଉ ଯେହେତୁ ଆମେ କରି ଘରେ ଟିକେ ଟିକେ କାମ କରିବାକୁ ପଡିବ ସେଇଠୁ ସବୁ କରିନୁ କିନ୍ତୁ ଟିକେ ଟିକେ ଖାଲି ହେଲ୍ପ୍ କରିକି ଆସିଲୁ ବନାହେଲା ମଟନ୍ ବନାହେଲା। ଆଉ ତା ଭିତରେ ଆମେ ପଟ ସେପଟ ହଉଥାଉ ଘରେ ବି ଅଛନ୍ତି ଟିକେ ଗେଷ୍ଟ ଅଛନ୍ତି ଆଉ ରୋଷେଇ ହେଲା ତାପରେ ଖିଆପିଆ ହେଲା ଆଉ ଆଉ ପାନ ବି ମଗେଇଥିଲୁ ମାର୍କେଟରୁ ରଜପାନ ତାକୁ ବି ଟିକେ ଖାଇଲୁ। ଆଉ ଫଟ ଫଟ ଟିକେ ସକାଳୁ ଟିକେ ଉଠେଇ ଦେଇଥିଲୁ।
ଆଉ ଆଜ୍ଞା ତ ରଜରେ ଦୋଳି ଖେଳା ହେଇନି?
ନାଇଁ ଦୋଳି ପାଖକୁ ଯାଇନୁ ଆମର ଏଠି ଗାଁ ରେ ଗୋଟେ ଭଲ ଜାଗାରେ ହେଇଛି। ମାନେ ଭଲ କରିକି ଲଗା ହେଇଛି ହେଲେ ଆମେ ଯାଇନୁ। ଆଉ ଏଇ ଛୁଆ ଅଛନ୍ତି ସବୁ କହିଛୁ ଭାଇକି କହିଛୁ କି ନେଇକି ଯିବା ପାଇଁ।
ଆଜ୍ଞା ତ ଖରା ହଉଛି ତାହେଲେ ସନ୍ଧ୍ୟା ବେଳକୁ କି ଓପର ବେଳାକୁ ଯିବେ।
ହଁ ଖରା ଆଜି ଏପଟରେ ଏତେ ନାଇଁ କୋହଲା ପାଗ ଅଛି। ଏ ତଥାପି ଗରମ ହଉଛି।
ସତରେ ଆଜ୍ଞା ସେ ଗୁଳୁ ଆଜ୍ଞା ଗୁଳୁମୁଳି ଯୋଉ ଅଛି ପାାଗଟା ସେମିତି ଟିକେ ଲାଗୁଛି ଆଉ ବେଶି ତ ଖରା ନାହିଁ।
ଚାରିଟା ପାଞ୍ଚଟା ବେଳକୁ କହିଲେ ଟିକେ ଯାଇ ଛୁଆମାନେ ବୁଲିକି ଆସିବେ ଅ ଆମେ କେତବେଳେ ଯିବୁ ଟିକେ ବୁଲିକି ଆସିବୁ।
ଆଜ୍ଞା ତ ଆପଣଙ୍କର ସେପଟେ ରଜ ମହୋତ୍ସବ ହେରିକା ପଡନି?
ହୁଁ ସେଇ ରଜ ମହୋତ୍ସବ କଥା କହୁଛି ନା ସେଇଠି ଦୋଳି ଲାଗିଛି। ଆଉ ଅଲଗା ମୀନା ବଜାର ହେଲା କି ଏ ଯୋଉ ଛୁଆ ମାନ ଖେଳିବା ପାଇଁ ଯୋ ଯୋଉ ଜମ୍ପିଙ୍ଗ୍ ଯାକ୍ ହେରିକା ଆଉ ଯୋଉଟା ଖସନ୍ତି ଯୋଉ ଗୋଟେ ଟଏର ଆସେ।
ଆଜ୍ଞା ତ ସବୁ ପ୍ରକାର ଦୋଳି ମଧ୍ୟ ପଡିଛି।
ହଁ ଦୋଳିରେ ବୋଧେ ହେଇ ମୁଁ ଦେଖ ଦେଖିନି ଯେହେତୁ ଏତିକି ଖାଲି କଣ କହିଲେ ରିଲସ୍ ଦେଖି ଯେତିକି ଜାଣିଛି କି ହେଇଛି ଅ ମାନେ ବଡ ପିଲା ଖେଳିବା ପାଇଁ ଦଉଡି ଦୋଳି, ପଟା ଦୋଳି ଆଉ ବାଉଁଶ ଦୋଳି। ଆଉ ଛୋଟ ପିଲା ଖେଳିବା ପାଇଁ ଚକ୍ରି ଦୋଳି ଆଉ ସବୁ କଣ ହେଇଛି ଆଉ। ଆଉ ସେଲଫି ନବା ପାଇଁ ସେଲଫି ପଏଣ୍ଟ୍ ହେଇଛି।
ଆଜ୍ଞା
ଆଜ୍ଞା ସେଠି କିନ୍ତୁ ଶଗଡର ହେଇଛି ପଛପଟ ଟା ଲାଗିଛି ଯୋଉ ଘାସର ଗାଲିଚା ଲାଗେନି ସେଠି ଲେଖା ହେଇଛି ବି ଆମ ଗାଁ ର ନାଁ ଟା ଲେଖା ହେଇଛି ରଜ ଲେଖା ହେଇଛି ସବୁ ଲେଖାହେଇଛି ବି ଜିନିଷ ଦେଖିଛି ଯେତିକି
ଆଜ୍ଞା ତ ଆଜି ତାହେଲେ ଯିବେ ଆଉ ଆଜ୍ଞା?
ହଁ ଏଇଟା ଯେହେତୁ ମୁଁ ପଳେଇ ଆସିଛି ଟିକେ ଛୁଟିରେ ବାପ ଘରକୁ ସେଥିପାଇଁ ଏଠି ବୁଲିବା କଥା। ଆଉ ଶାଶୁଘର ଗାଁ ହେଇଥିଲେ ଏତେ ବୁଲି ହେଇନଥାନ୍ତା ଆଉ।
ଆଜ୍ଞା ଆଜ୍ଞା ସବୁ ତ ବାପା ମାନେ ବାବାଙ୍କ ଘର ଗାଁ ରେ ହିଁ ସବୁ ପୁରା ଏନଂଜୟ ହୁଏ ରଜ ରଜ ତାକୁ ତ ରଜରେ ତ ବହୁତ ମଜା ହୁଏ ତ ସେଇଠି ଆଜ୍ଞା।
ସେଥିପାଇଁ ପଳେଇ ଆସିବାରୁ ଏ ଟିକେ ବୁଲିବା କଥା ଆଉ।
ଆଜ୍ଞା ତ ଆମର ବି ଏଠି ସେମିତି ରଜ ମହୋତ୍ସବ ପଡିଛି ତ ସେଠି ସେମତି ରାମ ଦୋଳି ହେରିକା ସବୁ ଦୋଳି ବି ପଡିଛି। ଆଉ ଯୋଉ କହିଲେ ବାଉଁଶ ଦୋଳି ଯୋଉ ପଟା ଯୋଉ ପଟା ଦୋଳି ତ ସେଇ ଦୋଳି ବି ମଧ୍ୟ ପଢିଛି। ପୁରା
କି ମଝିରେ ଯୋଉ ପଟାଟା ଦିଆ ହେଇଥିବ ସେଇଟା
ଆଜ୍ଞା! ଆଜ୍ଞା! ତ ସେ ସବୁ ବି ପଢିଛି, ମୀନା ବଜାର ବି ପଢିଛି, ଛୋଟ ଛୁଆଙ୍କ ପାଇଁ ବି ବହୁତ ଖେଳନା ହେରିକା ସବୁ
ହଁ ଏଠି ଫ୍ରି ଅଫ୍ କଷ୍ଟରେ ମାନେ ପଇସା ନେବେନି ତାରି ଭିତରେ ସେମାନେ କରିଛନ୍ତି। ଯୋଉଟା ବ୍ରେକଡ୍ୟାନ୍ସ ଭଳିଆ ଡିଅନ୍ତିନି ସେ ହେଲା। ଆଉ ଯୋଉଟା ଖ ଚଢକି ଗୋଟେ ଟଏ ଥାଏ। ତାପରେ ପମ୍ପରେ ଏ ଯୋଉ ଟା ଫୁଲା ହେଇଥାଏ। ତାପରେ ଚଢିକି ଖସିବା ପାଇଁ ସେଇଟା। ଏମିତି ସବୁ ହେଇଛି। ଚଢେଇ ଛୁଆ ମାନେ ଆଉ ବୋଟିଂ ପଡିଛି। ଛୋଟ ଛୋଟ ବୋଟ କରାହେଇଛି। ପାଣି ପକା ହେଇକି ସେଇଟା ବି ଛୁଆ ମାନେ ଟିକି ଟିକି ପିଲାମାନେ ଯାଇ ତା ଭିତରେ ବୋଟିଂ କରିପାରିବେ। ଆଉ ଫ୍ରିରେ ହେଇଛି ଛୁଆମାନେେ ଯିବେ କେବଳ ଖେଳିବେ ଆଉ ଯାହା କିଣିକି ଖାଇବେ ସେଇଟା ପଇସା ଦେବେ। କିନ୍ତୁ ଏଇ ସବୁ ଯୋଉ ଖେଳିବା ପାଇଁ ହେଇଛି। ସବୁ ଫ୍ରି ରେ ହେଇଛି। ସେ କମିଟି ଅଛନ୍ତି। ସେମାନେ ତାଙ୍କର ହଁ, କମିଟି ଅଛନ୍ତି। ସେମାନେ ତାଙ୍କର ପଇସା ଦେଇକି ପକେଇଛନ୍ତି। ଆଉ
ଆଜ୍ଞା! ତ ସେଇଠି କିଛି ପ୍ରତିଯୋଗ ଆଜ୍ଞା! ତ ସେଇଠି କିଛି ପ୍ରତିଯୋଗିତା ହେରିକା ହୁଏ କି?
ହଁ, ହଁ, ସେ ସବୁ ବି ହବ ରାତିକି କୁଆଡେ ଗାଁ ର ପିଲାମାନେ ସବୁ ଶିଖିଛନ୍ତି। ଅଂ ସେମାନେ ନା ନଚା ନଚି କରିବେ ତା ଭିତରେ ପୁଚିର ପ୍ରତିଯୋଗିତା ଅଛି। ଆଉ ଯୋଉ ଦଉଡିଣ୍ଡିଆ ଖେଳ ହେବ। ସେଇଟା ଅଛି। ଆଉ ତାପରେ ଗାଁ ର ପିଲା ଯୋଉମାନେ ସବୁ ଅଲଗା ଅଲଗା ସ୍କୁଲ ରେ ଧର କିଏ ଭଲ ପାଠ ପଢିଛି। କି କିଏ ଯାଇକି କୋଉଠି ଭଲ ଭାଷଣ ଦେଇଛି। ଭଲ ଡ୍ରଇଂ ଆଙ୍କିଛି ଯୋଉମାନେ ମାନେ ପୁରସ୍କୃତ ହେଇଛନ୍ତି। ସେମାନଙ୍କୁ କି ଏମାନେ ଯୋଉ ଡାକିକି କି ଯୋଉ ଗେ ଜେ ଗେଷ୍ଟ ମାନଙ୍କୁ ଡାକିବେ ସେ ଗାଁର ଭଲ ଭଲ ବଛା ପିଲାଙ୍କୁ ବି ଏମାନେ ପୁରସ୍କୃତ ଏଠି କରିବେ। ମଞ୍ଚ ଉପରେ
ଆଜ୍ଞା! ତ ଆଉ ଯୋଉ କହିଲେ ପିଠା ହେଇଛି ବୋଲି ପୋଡ଼ ପିଠା ପିଠା ଖାଇଛନ୍ତି। ଆଉ କିଛି ଅଲଗା ପିଠା ହେଇଛି କି? ଆଜ୍ଞା!
ଚାଉଳ ବଟା ହେଇକି ଅଛି। ଆଉ ହେଇନି ପୋଡ଼ ପିଠା ଟା ସରିନି ଆଉ ଯଦି ହବ ପୁର ପିଠା ହବ ସେଇଟା ଯୋଉ ମୁୂଆଁ ପିଠା ହୁଏ। ସେଇଟା
ଆଜ୍ଞା! ତ ରାତିକି ତ ଭାତ, ଆଜ୍ଞା! ତ ରାତିକି ଭାତ ତ ଖିଆ ହବନି ତ ପିଠା ହିଁ ଖିଆ ହେଇଯିବ ଆଉ
ହଁ, ନାଇଁ ରାତିକି ଭାତ ତ ଏବେ ଖରା ବେଳେ ଖିଆହେଇଗଲା। ରାତିକି ଚକୁଳି ରେ ମଟନ ଖିଆ ହବ। ଆଉ ଏଇ ସବୁ ଆଉ ଆଉ ଆପଣଙ୍କର କଣ?
ଆଜ୍ଞା! ସେମିତି ସକାଳୁ ତ ସକାଳୁ ଉଠିକି ସେମିତି ଗାଧେଇେଇକି ହେଁ ସଜବାଜ ହେଇ ଅଳିତା ହେରିକା ମେହେନ୍ଦୀ ତ କାଲଠୁ ହେଇଯାଇଛି। ଅଳିତା ଲେଲପଲିସ ହେରିକା ଆଜ୍ଞା! ଅଳତା ନେ ଅଳତା ଲେଲପାଲି ହେରିକା ଡ୍ରେସ ପିନ୍ଧିକି, ତାପରେ ଫଟୋ ଫଟୁ ଉଠେଇକି ପିଠା ଖାଇକି ତାପରେ ଖରାବେେଳ ଭାତ ଖିଆ ହେଇନି ଏଇଯାଏ ଖିଆ ହବ ଆଉ
ଆଚ୍ଛା! ଆପଣ ଟେକେ ଲେଟର
ଆଜ୍ଞା! ଆଜ୍ଞା! ପି ପିଠା ଖିଆ ହେଇଛି ତ ଇଚ୍ଛା ହଉନି ଆଉ ଭାତ ଖାଇବାକୁ ତଥାପି ତ ରାତିରେ କ
ବେସ
ନା ନାଇଁ ସେମିତି କିଛି ନାହିଁ ଆଜି ତ ଚିକେନ ହେଇଛି। ତଥାପି ଇଚ୍ଛା ହେଲେ ଖାଇବ ଆମର ସେମିତି ନାଇଁ ଯେତେବେଳେ ଇଚ୍ଛ ହବ ଖାଇବି ନହେଲେ ନାହିଁ।
ଆଚ୍ଛା! ଆଚ୍ଛା!
ଆଜ୍ଞା! ତ ଆମର ବି ସେମିତି ଚାଲିଛି ଆଉ, ଆଉ ରଜମଉସବ ବି ଆମର ପଡିଛି ଯିବୁ ସନ୍ଧ୍ୟା ବଳକୁ ଦେଖିବାକୁ ଯିବୁ, କହିଲେ ଖରା ବି ଯୋଉ ଭଳିଆ ହଉଛି ଏଇ ଟାଇମ ରେ ତ ବୁଲିବାକୁ ଯାଇ ହବନି ତ ତ ସେଇ ସନ୍ଧ୍ୟା ବେଳକୁ ଯିବୁ ସେମିତି ମୀନା ବଜାର ହେରି ସବୁ କିଛି ପଡିୁଛି ବଡ ପଡିଆଟାରେ ପୁରା କୋଡିଆ ଟା ଖଣ୍ଡେ ଯୋଉ ପ ତା ଡୋଳି ପଟା ଡୋଳି ପୁରା ଲମ୍ବା ହେଇକି ପଡିଛି ତ ସେଠି ଯାଇକି ବି ସେଇ ସେଇ ଦୋଳି ତ ପୁରା ଫ୍ରିରେ ଖେଳି ଖେଳନ୍ତି କିନ୍ତୁ ଆଉ ବାକି କି ଯୋଉ ରାମ ଦୋଳି ହେରିକା ଅଛି ବ୍ରେକ୍ ଡାନ୍ସ ହେରିକା ଆଉ ସବୁ ଛୋଟ ଛଆ ପାଇଁ ବି ଯୋଉ ଦୋଳି ଅଛି ସେ ସବୁ କିନ୍ତୁ ପଇସା ଦେଇ ଖେଳ ହଉଛି ଆଉ ବାକି ତ ସବୁ ପଇସା ଆଉ ଖାଲି ସେଇ ଦୋଳିଟା ଯାହା ପଟା ତୋଳିରେ ସେଟା ଫ୍ରିରେ ସମସ୍ତେ ଯାଇ ଖେଳିପାରିବେ।
ଅହଁ।
ଆଜ୍ଞା ଆମର ବି ଏଇଠି ବହୁତ ଅଛି ପୁରା ଷ୍ଟେଜ୍ ଏରିକା ହେଇଛି ସବୁ ସେଲିବ୍ରିଟି ମାନେ ଆ ଆସନ୍ତି ରଜ ମହତ୍ସବ ବେଳକୁ ହିଁ ସବୁବେଳେ ଆସନ୍ତି। ତ ଆମର ଏଠି ଚାର ଦିନ ନା ପାଞ୍ଚ ଦିନ ହୁଏ ମହୋତ୍ସବ ଟା।
ଆଚ୍ଛା ନାଇଁ ଏଇଟା ଗାଁ ଟା ତାର କରୁଛନ୍ତି ଗାଁ ର କିଛି ପିଲା ମାନେ ମିଶି କ୍ଲବ ପିଲା ମାନେ ମିଶି କରୁଛନ୍ତି, ଆଉ ସେମାନେ ଶିଖ କିିଏ ବି ପିଲାମାନେ ଛୋଟ ଛୋଟ ପିଲାମାନେ ବି ନାଚ ଶିିକି ସନ୍ଧ୍ୟାବେଳେ କରିବେ। ଆଉ ତାପରେ ଯିଏ ଗୀତ ଭଲ ବୋଲନ୍ତି ଗାଁ ଭିତରେ ଅଛନ୍ତି ପିଲା ଥାଆନ୍ତି ନା ଛୋଟ ଛୋଟ ପିଲା ଯଦି ଗୀତ ବୋଲୁଥିବେ ସେମାନେ ବି ଯାଇକି ବୋଲି ପାରିବେ। ଆଉ ନାଚିପାରିବେ ଏଇ ସବୁ ଆଉ, ଆଉ ଡକୁଛନ୍ତି ବି ଛୋଟ ମାନେ ବେଶୀ ବଡ ସେଲିବ୍ରେ ଯଦି ନୁହଁ ଫିଲ୍ମଷ୍ଟାର ନୁହନ୍ତି କିନ୍ତୁ ଆଲବମ ର ହେଲେ କି ସିରିଏଲ ର ହେଲେ ତାର ଷ୍ଟାର ମାନଙ୍କୁ ବି ଡାକୁଛନ୍ତି ଆଉ ତିନି ଦିନ ଏଇନା ନାଚିବ ଗୀତ ବାଜୁଛି ସେଠି ମାଇକ ବାଜୁଛି ଘରକୁ ଶୁଭୁଛିି ବି।
ଆଜ୍ଞା ଘର ପାଖରେ ବୋଧେ?
ହଁ ନାଇଁ ବେଶୀ ପାଖ ଯଦିଓ ନୁହଁ ଟିକେ ବାଟ ଧର ଚାଲିକି ଅଳ୍ପ ବାଟ ଯିବାକୁ ପଡିବ ଆଉ।
ଆଜ୍ଞା।
ଘର ପୁରା ପାଖ ହେଇଥିଲେ ତ ତୋ ପିଲା ଯାଇକି ଆମେ ଯାଇକି ସବୁ ବୁଲି ବାଲିକି ଆସନ୍ତୁ।
ଆଜ୍ଞା।
ଦୂର ଯେହେତୁ ଅଳସୁଆରେ ଯାଇନୁ ଯିବୁ ଆଉ।
ଆଜ୍ଞା ତ ଆରୋଡ଼ି ପୁରା ଯେମତି ତି ମାନେ ଏଇ ଏରିଆର ଯେତକ ଯୋଉ ଏରିଆରେ ହଉଛି ରଜ ମହୋତ୍ସବଟା ତ ସେଇ ଏରିଆ ର ପିଲାଙ୍କ ପାଇଁ ହିଁ ପ୍ର ପ୍ରତିଯୋଗିତା ହଉଛି। ତ ଆମର ଟିକେ ଦୂର ହେଲା ବେଳକୁ ତ ପ୍ରତିଯୋଗିତାରେ ଭାଗ ନେଇ ହବନି ତ ସେଇ ଏରିଆରେ ଯେତି କି ହଁ ଯେତିକି ଗାଁ ପିଲା ସେଠି ତ ସେତିକି ପିଲାଙ୍କୁ ହିଁ ନେଇକି ତାଙ୍କର ପ୍ରତିଯୋଗିତା ହେରିକା ହଉଛି। ସେମିତି ପୁଚି ଖେଳ ମ୍ୟୁଜିକ୍ ଚେୟାର ହେରିକା ସବୁ ହଉଛି।
ପିଠାରେ ଆଜି କଣ ଖାଇଥିଲେ?
ପିଠାରେ ଆଜି ଚକୁଳି ପିଠା ହେଇଥିଲା ଆଉ ପୋଡ ପିଠା ହେଇଥିଲା।
ଆଚ୍ଛା ପୁଣି କାଲିକି ବି ଥିବ ପିଠାର ପ୍ଲାନିଂ।
ଆଜ୍ଞା ଆଜ୍ଞା ରଜ ଜରେ ତ ଆଗ ପିଠା ଆଉ ସେ ଯେତେ ଦିନ ହଉ ପଛକେ ସେ ପିଠା ଆଜ୍ଞା।
ଶେଷ ରଜ ଥିବ ଆଉ ତ ଆଇଁଷ ବି ବାର ନାହିଁ ଦି ଦିନ ହେଲା ପିଠା ପଣାରେ ଚାଲିବ ଆଉ। ଆଉ ଘରକୁ ଆସିଛନ୍ତି ବନ୍ଧୁବାନ୍ଧବ ଆସିଛନ୍ତି?
ନା ନା ଗାଁକୁ ଯାଇନୁ କିନ୍ତୁ ଅଛୁ ବାହାରେ ଆଉ।
ଆଉ ଗାଁକୁ ଯାଇ ନାହାଁନ୍ତି?
ନାଁ ଗାଁକୁ ତ ଗଲେ ଆହୁରି ମଜା ହୁଏ ବନ୍ଧୁବାନ୍ଧବ ଘରକୁ ଓ ଯିବା କଥା ଆଉ ଅ ବାପା ମାନଙ୍କ ଘରକୁବି ଯିବା କଥା ମାମୁଁ ଘରେତ ବେଶୀ ମଜା ହୁଏ ଦୋଳି ଯେତେ ହେଲେବି ଦୋଳି ଗାଁରେତ ଦେଖିଥିବେ ବହୁତ୍ ପ୍ରକାର ଦୋଳି ପଡ଼ିଥାଏ ଟା ଦୋଳି କୁହନ୍ତି ଆଉ ଯୋଉ ବାଉଁଶ ଦୋଳି କୁହନ୍ତି ଠିଆ ହେଇକି ଖେଳନ୍ତି ଆଉ ପୁଣି କଣ ଅରଟ ଦୋଳିବି କହନ୍ତି।
ହଁ ନାଇଁ ମୋର ଏତେ ଦୋଳିରେ ନଲେଜ୍ ନାଇ କାହିଁକନା ମୁଁ ଦେଖିଚି ମୁଁତ ଦୋଳି ଖେଳେନି କାହିଁକିନା ମତେ ମୁଣ୍ଡ ବୁଲାଏ ମୁଁ ସେଇ ଦଉଡ଼ି ଦୋଳି ଆଉ ବାଉଁଶ ଦୋଳି ପଟାରେ ଯୋଉ ଦିପଟେ ବାଉଁଶ ହେଇକି ପଟା ହେଇଥିବ ଖାଲି ଦୂରରୁ ଦେଖିଚି ମୁଁ ମୋର ଆଜି ପର୍ଯ୍ୟନ୍ତ କେବେ ବସିନିତା ଦେହରେ ଆଉ ଯୋଉଟା ଠିଆ ହେଇକି ଯୋଉଟା ଖେଳନ୍ତି ମାନେ ଉକା ମାରି ପୁରାପବନରେ ଉଞ୍ଚା ଗଛ ଯାଏ ଯାଆନ୍ତି।
ଆଜ୍ଞା। ମୁଁବି ସେଇ ପଟା ଦୋଳି ଖେଳିଚି ଆଉ ବାକି ଅଲଗା ଦୋଳି ଯୋଉକି ସେଖାଲି ଦେଖିଚି କିନ୍ତୁ ଖେଳିନି ମତେବି ଡର ଲାଗେ ସେ ଯୋଉ ଠିଆ ହେଇକି ଯୋଉ ଦୋଳି ଖେଳନ୍ତି କାଳେ ପଡ଼ିଯିବକି ଇନବାଲାନ୍ସ ହେଇକି ପଡ଼ିଯିବକି ତ ସେଠି ସେଥିପାଇଁବି ଡର ଲାଗେ ସେସବୁ ଖେଳିନି କେବେ ଖାଲି ପଟା ଦୋଳି।
ମୋଟାମୋଟା ବାଉଁଶ ଖୁମ୍ଭ ପୋତା ହେଇଥାଏ ମଝିରେ ବାଡ଼ ଦିଆ ହେଇକି ଦି ପଟରେ ଲାଗିଥାଏ ଉପରକୁ ଜଣେ ଯାଆନ୍ତି ତଳେ ଜଣେ ଥାନ୍ତି। ସେଇଟା ବି ମୁଁ ଦୂରରୁ ଦେଖିଚି।
ହୁଁ ହୁଁ ହୁଁ ଆଜ୍ଞା ତ ଗାଁରେବି ଥିଲେ ଆଜା ଆଜ୍ଞା ତ ଗାଁରେବି ଥିଲେ ସେମିତି ଯାଇଥାନ୍ତୁ ସମୁ ଯୋଉ ଯେତିକି ପଡ଼ିଶା ଘର ଥାନ୍ତି ତତାଙ୍କ ଘରକୁବି ଯାଇକି ମିଶିକି ପିଠା ପଣାଘରିକା ଖାଇଥାନ୍ତୁ ତ ଗାଁରେତ ବେଶୀ ସେ ମଜା ହୁଏ ହିଁ ଆଉ ମାମୁଁ ଘରେ ତ ବେଶୀ ମଜା ଲାଗେ ଅଜା ଆଇ ହିଁ ଯୋଉ ସ୍ନେହ ଦେବେ ମାମୁଁ ମାଇଁବି ଯୋଉ ଅଛନ୍ତି ପୁରା ସ୍ନେହ ଦେବେ ତସେଇ ଏଠି ବେଶୀ ମଜା ହୁଏ ଗାଁରେ ହିଁ କିନ୍ତୁ ଏ ବର୍ଷ ଯାଇ ହେଲାନି ଗାଁକୁ ଆଉ ଆଜ୍ଞା।
ପଟକିନା ତିନି ଦିନ କେମିତି ସରିଯିବ ଜଣା ପଡ଼ିବନି ଆଉ।
ଆଜ୍ଞା ତମମିବି ଏଥର କହିଲେ କହିଲେ ନାଇ ବେଶୀ ଖରା ହଉଚିତ ଗାଁକୁ କୁ ଯିବାନି ଆମରତ ଏଇଠି ଘର ପାଖରେ ରଜ ମହତ୍ସବ ପଡ଼ୁଚି ସେଇଠି ଯାଇକି ଦେଖିକି ଦୋଳି ଖେଳି ଦେଇକି ଆସିବା।
ହଁ।
ଆଜ୍ଞା।
ନା ଏଇ ଯୋଉ ସିଜନବି ହଉଚି?
ଆଜ୍ଞା ଆଜ୍ଞା ଗରମବି ଯୋଉ ଭଳି ହଉଚି ଘରୁବି କୁଆଡ଼େ ଯିବାକୁ ଇ ଛା ହଉନି ଖାଲି ରଜଟା ବୁଲିକି ଆଜି ରଜ ପାଗ ଦେଇଚି ତଥାପି ଟିକେ ଗୁଳୁ ଗୁଳି
ହୁଁ ନାଇଁ ଆସିଲାଣି ନା ମୌସୁମୀ ଟା ବି ଆସିଗଲାଣି ନିନ୍ୟୁଜ କହୁଥିଲା। ତ ଟିକେ କ ମାନେ ଖରାରେ ଟିକେ ଟେମ୍ପରେଚର ଖରା କମ ଅଛି।
ଆଜ୍ଞା ଏ ଦି ତିନ ଦିନ ହେଲା ସେମିତିିକ କିକେଅ
ହୁଁ ନାଇଁ ଦି ଦି ଦିନ ବଉ ଜୋରେ ଗୋଳୁ ଗୋଳି ହଉଥିଲା ଦି ଦ ଆଜି ଟିକେ କିଏ ହବର ଲାଗୁଚି କିନ୍ତୁ ଦି ଦିନ ହେଲାଣି ବୋଉ ଜୋରେ ଗୁଳଗୁଳି ହେଉଥିଲା।
ଆଜ୍ଞା ଯୋଉ କହନ୍ତି କଣ ରଜ ପାଗ ବୋଲି ତ ସେଇଆ ଆଉ ଚାଲିଚି। ଆଜ୍ଞା ତ ରାତିରେ କି ପିଠା ହବ?
ରାତିରେ ଯୋଉ ମଟନ ଦିନର ବଳିଚି ଆହୁରି ତା ସାଙ୍ଗରେ ଟିକେ ଚକୁଳି ଭଲ ଲାଗେ ତଚକୁଳି ଅଛି କରିକି ଖାଇଦବୁ ଆଉ। ଦେମ କାଲିକି ହବ ଆପୁଟା ହରିକିଘ୍ର କଣ କାଲିକି ହବ ଆଉ।
ଆଜ୍ଞା ତ ମମିବି ଆଜି ସକାଳୁ କହୁଥିଲାକି କଣ ଇଟିଲି କରିବାକୁଚି କିନ୍ତୁ କହିଲେକି ଥାଉ ରାତିରେ ଇଟିଲି କରିଦବା ରାତିରେ ଇଟିଲିକୁ ତରକାରୀ ଖାଇଦବ ଆଉ ସକାଳେ ଆଜି ଆଜ୍ଞା ତସକାଳେ ଆଜି ଚକୁଳି ଖିଆ ହେଇଯାଇଛି ଆଉ ପୋଡ଼ ପିଠାବି ବାକି ଖରାବେଳେ ଭାତ ଟା ମୁଁ ଖାଇନି ବାକି ଖାଇଲେଣି ସମସ୍ତେ ମୋର ଇ ଇଛା ହିଁ ହଉନି ଖାଇବାକୁ ପିଠା ଯୋଉ ଖାଇଛି ଏବେ ବି ପେଟରେ ଅଛି ଆଜ୍ଞା।
ଏଠି କଣ କି ଟିକେ ଟିକେ ଖାଇକି ପାଣି ପିଇଦେଲା ବେଳକୁ ଆଉ ଭୋକଟା ହୁଏନି। ଆମେ ତ ଏକା ବେଳେ ଖାଇନଥିବା ବୁଲିିବାଲିକି ଖାଇଥିବେ ଆଉ ବୁଲିିବାଲିକି ଖାଇକି ପାଣି ଟିକେ ପିଇ ଦେଲା ବେଳକୁ ଇଚ୍ଛାହଉନଥିବ।
ଆଜ୍ଞା ସେ ପର୍ବପର୍ବାଣୀ ଟାଇମ ରେ ହିଁ ବେଶୀ ଇଚ୍ଛା ହୁଏନି ଖାଇବାକୁ କି ଭୋକ ହୁଏନି।
ହଁ ତାପରେ ଯେହେତୁ ଆପଣ କଣ କି ଏଇ ଯୋଉ ଗରମ ଟା ହଉଛି ଟିକେନାକୁ ଖାଇଲେ ବି ପାଣି ବହୁତ ପିଇ ଦଉଥିବେ। ତ ଏବେ ଇଛା ହଉନଥିବ ଆ ଆଉ ଟିକେ ପରେ ଭୋକ ଲାଗିବ ପୁଣି ହଁ।
ଆଛା ତ ମ୍ୟାଡାମ ଆପଣଙ୍କ ସାଙ୍ଗରେ କଥା ହେଇକି ମତେ ବହୁତ ଭଲ ଲାଗିଲା କେବେ ସୁଯୋଗ ମିଳିଲା ଆପଣଙ୍କ ସହ ଆଉଥରେ କଥା ହେବି। ଆଜ୍ଞା ରହିଲି ଆଜ୍ଞା।